କଣ କରଚ?
ହାଲୋ।
ତମେ କଣ କରୁଚ?
ଟି ଜୋରରେ ଠିକସେ ଶୁବୁନି।
ହାଲୋ।
ହୁଁ।
ଶୁଭ ସକାଳ।
ଶୁଭସକାଳ ତୁମେ କଣ କରୁଛୁ।
ବସିଚି ତମେ?
ହଁ। କହିଲା ନିଅ। ହ୍ୟାଲୋ।
କଣ କରୁଚ?
ହେଇ ବା ମୁଁ ମାନେ ବ୍ରଶ କରିନି। ଆଜି ଟିକେ ଦେହ ଟା ଭଲ ନଥିଲା ତ ମୁଁ ସେଥିପାଇଁ। ସୋଇପଇଲି ଦେଖୁଚୁ ନା କେତେ ଗରମ ହଉଛି। ଆଉ କାମ ବି ଆଜି ଟିକେ ନାହିଁ ରବିବାର ତ ସେଥିପାଇଁ ମୁଁ ଏଠି ଶୋଇ ପଡ଼ିଥିଲି ଆଉ।
ଆଛା।
ଏବେ ଦେଖୁଛ ଯୋଉ ଭଳିଆ ସିଜନ ଗୁଡା ଚେଞ୍ଜ ହଉଛି। ହଠାତ କେତେବେଳେ ଗରମ ହେଇ ସକାଳେ ହଠାତ ଗରମ ହେଲା ବେଳକୁ ଚାରିଟା ବେଳକୁ ହ ହଠତ ବର୍ଷା ହେଇଯାଉଛି ତ ଏଇଥିପାଇଁ ବି ଥଣ୍ଡା ଧଦଉଛି ଦୋଡ ଟିକେ ଟିକେ ଭଲ ରହୁନୀ ଆଉ।
ସମସ୍ତଙ୍କର ତ ସେଇ ଅସୁବିଧା ଆଉ।
ହଁ ବେଶୀ କୋଉଟା ପ୍ରଭାବ ପକଉଛି କହିଲ। ବେଶୀ ହଉଛି ଯୋଉ ବିଦ୍ୟୁତ କାଟୁଛି। ବିଦ୍ୟୁତ କଟ ଯୋଉ ହଉଛି ସେଇଟା ବହୁତ କଷ୍ଟ ଦଉଛି। ଯାହା ତ ଆମେ ତ ପ୍ରକୃତି ବିରୁଦ୍ଧରେ କିଛି କରିପାରିବାନି। ସେ ତାର ଯାହା ଯେତେବେଳେ ହବା କଥା ହବ ଆମେ ତାକୁ ଅଟକେଇ ପାରିବାନି କି କିଛି ନା ବର୍ଷାକୁ ନା ଗରମ କୁ। କହାକୁ ଭିନ୍ନ। ହେଲେ କଣ ହବ କହିଲ ହେଲେ ଏଇ ଯୋଉ ବିଦ୍ୟୁତ ଟା କଟ ହଉଛି। ବହୁତ କଷ୍ଟ ଦଉଚି।
ହଁ।
ତାପରେ ଆଉ ଗୋଟେ ଜିନିଷ ସମସ୍ତେ ଲୋକ। ଏଇଟା ଟିକେ ମାନେ ଯାହାର ଟିକେ ଅଛି ପଇସା ପତ୍ର ସେମାନେ ଏସିି ଲଗେଇ ଦଉଛନ୍ତି। ଲଗେଇଦେଲା ଫଳରେ ଯୋଉମାନଙ୍କର ଗରିବ ଲୋକ ସେମାନଙ୍କର ଭୋଲଟେଜ ବି କମ ରହୁଛି। ତା ସହିତ ପାଣି ଅଭାବ ଏବେ ତ ସବୁ ଆମର ବିଦ୍ୟୁତ ରେ ହେଇଯାଉଛି। କିଛି ଗୋଟେ ରୋଷେଇ କର କି ମସଲା ବାଟ ଯାହାବି କର ମୋବାଇଲ ଚାର୍ଜ ବଷାଅ ସବୁ ଜିନିଷ ହିଁ ବିଦ୍ୟୁତ ରେ ହେଇଯାଉଛି। ହଁଙ୍କି ନାଇଁ ତ ଯେମିତି ବିଦୁ
ତ ଆମେ ଚଳିପାରିବା ନାହିଁ।
ହୁଁ। ହୁଁ। ଏସବୁ ପ୍ରୋବ୍ଲେମ ହଉଛି ଆଉ କଣ କରିବ। ତମ ଆଡେ କେମିତି କଣ ରହୁଛି।
ଆମ ଆଡେ ବି ସେମିତି ବହୁତ ଗରମ ହଉଚି।
ଆମ ଗାଁରେ ବି ଚାରି ପାଞ୍ଚ ଜଣଙ୍କର ଏ ସିି ଲଗେଇ ଦେଇଚନ୍ତି। ଭୋଲଟେଜ୍ ବି ବହୁତ୍ କମ୍ ରାତିରେ ଫ୍ୟାନ୍ ତ ଚାଲୁ ହିଁ ନାହିଁ ତି ଚାଲେ କିନୁ ଗୋଟେ ଦେହରେ ପବନଟା ବାଜିଲେ ସିନା ଗୋଟେ ନି ଦ ହେଇଯିବ କି କଣ ହବ କିଛି ନାହିଁ। ଫ୍ୟାନ୍ ତ ଚାଲୁ ହିଁ ନାହିଁ।
ସାନୁ କ୍ଲିଅରଲି ଆସୁନେଇ ଯାହା ଫଳରେ କଟିଯିବ। ନେଟ ପ୍ରୋବ୍ଲେମ ପାଇଁ ଏଥିପାଇଁ ଟିକେ ସେକ୍ସ୍ କ୍ଲିଅର୍ କର।
ମୁଁ ତ ଛାତ ଓପରେ ଆସିକି ବସିଚି।
ଏଇ ଯୋଉ ଖରା ଗରମରେ ଛାତ ଓପରେ?
ନାଇଁ ଛାତ ଓପରେ ରୁମ୍ ଅଛି।
ହେଲେ ବି ଏତେ ଏବେ ବି ତ ଏଇ ସକାଳୁ ବି ଗରମ ହେଲାଣି ନାଁ।
ଆମେ ଆଉ କଣ କରିପାରିଆ?
ହୁଁ। ତମ ଘରେ ତମ ପଟେ ଏବେ କେମତି କଁ ଅଛି ସିଜିନ୍ ଟା? ଖରା ହଉଚି ନା ଗରମ ହୋଉଚି ନା ବର୍ଷା ହଉଚି?
ଖରା ହଉଚି।
ହୁଁ ହୁଁ ଆମର ଟିକେ ଗରମ ହୋଉଚି ଖରା ହୋଉଚି ଟିକେ କାଉଁଳିଆ ପାଗ କରିଦଉଚି ଏଇ ବିଦ୍ୟୁତ୍ ବି ପଲେଇଚି। ସକାଳୁ ଉଠିବୁ ମାନେ ହେ ଝାଳ ଯେ କଇବାର ନାଇଁ।
ହଁ ପରା।
ଉଁ କି ତମ ଘର କଣ ନଈ ଫଇ ଅଛି ନା ତମ ଘର ପାଖରେ?
ନାଇଁ ଆମ ଘର ପାଖରେ ନଈ ନାହିଁ ଆମ୍ ହେ ତିନି କିଲୋମିଟର୍ ବା ତ ପ୍ରାୟ
ହୁଁ ନାଁ ହଁ ସେଇଟା ଠିକ୍ କଥା ଯେ ମୁଁ କାଲି ଜଣଙ୍କ ସହିତ କଥା ହଉଥୁଲି ଜଣେ ସାଙ୍ଗ ହେବେ ସିଏ କହିଲେ କି ଆମ ଘରଟା ନଈକୂଳ ପାଖରେ। ହେଲେ ଏତେ ପାଣି ଛଟ୍ ନଈରେ ପାଣି ନାଇଁ ତାଙ୍କ ଟ୍ୟୁବଲରେ ବି ପାଣି ଭାରୁନେଇ। କି ଆକି ତାଙ୍କ ପଡ଼ୋଶୀ ଘର ପାଖୁରୁ ପାଣି ନୋଉଚନ୍ତି‌।
ନଈ ପାଖରେ ତ ପାଣି ବାହାରିବା କଥା ବାହାରୁନେଇ କଣ?
ସିଏ କଣ କହିଲେ ତାଙ୍କର ଯୋଉ ଝରାଟା ଆସେ ଯେ ନଈ ପାଖରେ ନାଁ ହେଦେ କମ୍ ଖୋଳି ଦେଇଥିଲେ କମ୍ ଖୋଲି ଦେଇଥିଲେ ବୋଲି ସିଏ ସେଥିପାଇଁ ଏବେ ପାଣି ଆସୁନି ଆଉ। ଏମିତି ଗରମ ଏମିତି ଅସୁବିଧା ଆମର କେବେ ହୁଏନା।
ସୁନା ମୁଠେ ପଲାଅ।
ଏଇ ବର୍ଷ ଏତିକି ଗରମ ହଉଚି ଆଉ ଏମିତି ଅସୁବିଧା ଆମର ହଉଚୁ।
ଏନା ଯଦି ଜଙ୍ଗଲକୁ କାଟିକି ସଫା କରିଦବା ଆରେ ବର୍ଷାଟା କମ୍ ନିହାତି କମ୍ ହ କାହିଁକି ନା ଗ ଗଛ ପାଇଁ ବର୍ଷା ହିଁ ହୁଏ।
ହୁଁ।
ଯଦି ଆମେ ଗୋ ଜଙ୍ଗଲକୁୁ କାଟିଦବା ତାଲେ ବର୍ଷାଟା କେମିତି ହ
ସେଇଟା ହଉଛି ମେନ୍ କଥା ବର୍ଷା ଟା ହଉନି। ତାପରେ ବି ପାଣିପାଗ ବାୟୁ ଚେଞ୍ଜ ହଉଛି। ତମେ ନିଜେ ଦେଖୁଥିବ ଗରମ ଦିନେ ବର୍ଷା ହଉଛିି ଶୀତ ଦିନେ ଖରା ହଉଛି। ଏମ ସବୁ। ଆଉ ଏବେ ବି ଶୀତ ଟା କେତେ ଦିନ ହଉଛି ଆଠ ଦିନ ଭଳିଆ ହଉଛି।
ହଁ।
ହୁଁ ସେଇଭଳିଆ ସବୁ ଅସୁ
ଯୋଉଠି ଚାରି ମାସ ଶୀତ ହବା କଥା ସେଇଠି ମାସେ ବି ହଉନି।
ହୁଁ।
ଆମେ ଯଦି ପ୍ରକୃତିକୁୁ ସଂରକ୍ଷଣ କରିବା ତ ପ୍ରକୃତି ତା ହିସାବ ରେ ଚାଲେ।
ଆମେ ଯଦି ପ୍ର ପ୍ରକୃତିକୁ ନଷ୍ଟ କରିବା ଆମେ ଆମେ ହିଁ ହଇରାଣ ହବା ନା। ତା ଆମ ଆମେ ଯଦି ପ୍ରକୃତିକୁ ନଷ୍ଟ କରିବା ଆମେ ହିଁ ହଇରାଣ ହବା।
ଗୋଟେ କଥା ନାହିଁ ଯେମିତି କରିବୁ ସେମିତି ପାଇବୁ। ଏଇଟା ହଉଛି ସେଇ ଜିନିଷ ଆମେ ଯେହେତୁ ଗଛ କାଟି ଦଉଚନ୍ତି।
ତ ସେଥି ପାଇଁ ସେମିତି ହଉଚି। ସେଇଥିପାଇଁ ଏମିତି ପ୍ରୋବ୍ଲେମ ହୁଏ। ହଁ।
ତାପରେ ଜଙ୍ଗଲ କାଟିକି ସବୁ ନୂଆ ନୂଆ ଆ ଆ କମ୍ପାନୀ। ନୂଆ ନୂଆ ଫ୍ୟାକ୍ଟ୍ରି ଖୋଲୁଚନ୍ତି। ତାର ସବୁ ଯୋଉ ବର୍ଜ୍ୟ ବସ୍ତୁ ହେଲା କି ଧୂଆଁ ଯାହା ବି ଏ୍ସ ମାନେ ପ୍ରକୃତିକୁ ଉ -ଊ -ଉ
ନଷ୍ଟ କରିବାର ନୁହେଁ। ସେଇଗୁରା ମାନେ ପ୍ରକୃତିକୁ ଆସିଲା ସେଇ ଗୁଡା ଆ ଆ ଆସିଲା ମାନେ ପ୍ରକୃତି ଅଟୋମେଟିକ ନଷ୍ଟ ହିଁ ହବ।
ହଁ।
ଆମର ଯୋଉ ନଈ ସବୁ ଅଛି। ସେ ଉଁ ମାନେ କାରଖାନରୁ ଯୋଉ ଉ-ଉ-ଉ ବର୍ଜବସ୍ତୁ ସବୁ ବାହାରୁଚି ସେ ତାକୁ ନଈ ରେ ଛାଡି ଦଉଚନ୍ତି ଯାହା ଫଳରେ କି ନଈ ର ପାଣି ଦୂଷିତ ହଉଚି। ତାପରେ ଯେ ଏତିକି ଜଳଜ ପ୍ରାଣୀ ସବୁ ସମସ୍ତେ ମରି ଯାଉଛନ୍ତି।
ତାପରେ ବି ଗାଈ ଗୋରୁ ବି ପିଇକି ସେଇଗୁଳା ନଷ୍ଟ ହଉଛି ନି ଜୀବନ ଯାଉଚି।
ହଁ।
ଆଁ
ସେମାନେ ଆ ଆମ ଭଳିଆ ଥୋଡି ନା ହେଇଚନ୍ତି ମଣିଷ କି ଜାଣିବେ ଏଇଟା କ ଖରାପ ପାଣି ଏଇଟା ଭଲ ପାଣି ବୋଲି। ତାଙ୍କୁ ଶୋଷ ଲାଗିଲା ସେ ଯାଇଁକି ପାଣି ପିଇଲେ। ସିଏ ଜାଣିଚ ସିଏ ନା କି ଜାଣିଛନ୍ତି ଏଇଟା ଆମ ଦେହ ପାଇଁ ଖରାପ।
ହଁ ଆମେ ଜାଣିକି ବି ତ ଆମେ ଖାଉଚୁନ୍ତି ନା। ପିଜା ବର୍ଗର ଏଗୁଡା ସବୁ ଜାଣିକି ବି ଆମେ ଖାଉଛୁ ନା ନାଇ।
ହଁ।
ଆମ ଏପଟେ କଣ କହିଲୁ ଏତେଟା
କାରକ।
ହଁ ମାନେ ଆମ ଘର ପାଖରେ ମାର୍କେଟ, କଳକରଖାନା ଏଇ ସବୁ ରହିଯାଉଚି ବୋଲି ଏତେ ଗରମ ହଉଛି ଆମର ଆଗେ କଣ ବିଦ୍ୟୁତ ନଥିଲା। ଏବେ ସମସ୍ତଙ୍କ ଘରେ ବେଟ୍ରି, ବେଟ୍ରି, ଏସି କୁଲର, ନହେଲେ ଲୋକ ଚଳି ହିଁ ପାରୁନାହାନ୍ତି। ଏତେ ଗରମ ହଉଚି।
ଗରମ ମାନେ ଲୋକ ସହି ପାରୁନାହାନ୍ତି। ଆ ପାଇଁ ବ୍ୟବସ୍ଥା କରୁଛନ୍ତି। ଆଉ ଜଣେ ଯଦି ଦ ଧନୀ ଲୋକ ଯଦି ଏମିତି କରିବ ତାହେଲେ ଆଉ ଜଣେ ଗରିବ ଲୋକ କଣ କରିବ।
ହଁ। ସିଏ କିନ୍ତୁ ଆଉ ଗୋଟେ ଜିନିଷ ଯାହା ବି ହଉ କୋରୋନା ହଉ କି ଯାହା ବି ହଉ, ସବୁଠୁ ହଇରାଣ ଗରିବ ଲୋକ ହିଁ
ହଁ, ହଁ।
କାହିଁକିନା ଏଇ ଯୋଉ କୋରୋନା ଟା ହେଲା ଯୋଉମାନଙ୍କ ପାଖରେ କିଛିଟା ପଇସା ଅଛି ସି ଆ ହଁ ସମସ୍ତଙ୍କର ବେପାର ବାଣିଜ୍ୟ ସବୁ ଠପ୍ ହେଇଗଲା। କିନ୍ତୁ ଯୋଉଁମାନେ ଦିନ ମଜୁରିଆ ହେଲେ କିବା ଯୋଉ ଛୋଟ ମୋଟ ଚୁଲା ହେଲା, ଗୁପଚୁପ ହେଲା, ଏ ସବୁ ଜିନିଷ ହେଲା।
ସେମାନଙ୍କ ଟୋଟାଲି ବନ୍ଦ ହେଇଗଲା। ସେମା ସେମାନେ କଣ କଲେ ବହୁତ ହଇରାଣ ହେଲେ ଚଳିବା ପାଇଁ। ଆଉ ଯୋଉମାନାନଙ୍କର ସବୁ ବଡ ବଡ ମିଡ କ୍ଲାସ ଯୋଉ କହନ୍ତି। ସେମାନେ କିଛି କିଛି ପଇସା ର ହଁ, ଉୁଁ। ସେ ତାଙ୍କର ଆରାମ ସେ ଚଳିଗଲେ। କିନ୍ତୁ ବାକି ଏଇ ଯୋଉମାନେ ଗରିବ ଲୋକ ସେଇମାନେ ହିଁ ବହୁତ ହଇରାଣ ହେଲେ। ଖାଇବାକୁ ପାଇଲେନି ପଇସା ପାଇଲେନି। ତାହା ଫଳରେ ଧାରର କର, କର ବହୁତ ଅସୁବିଧା ହଉଚି। ଆଉ ବି ଆମ ଏପଟେ କଣ କହିଲ? ଏମତି ଜଣେ ଗରିବ ଲୋକ ତା ପାଖରେ ତ ପଇସା ନଥିଲା କୋଭିଡ ଟାଇମରେ ସେ କଣ କରିବ ତାଙ୍କ ଘରେ ପାଞ୍ଚ ଛଅ ଜଣ ତ ଜାଣିଛ ମାନେ ଜଣକ ଦୋକାନ ଚୋରି କଲା। ଜାଣିଚ?
ପଇସା ନାହିଁ। ଆଉ ସେ ଯେମିତି ହେଲେ ପୁଣି ବଞ୍ଚିବେ ନା ନାହିଁ।
ସେଇଟା କେତେ ତାଙ୍କୁ କଷ୍ଟ ଲାଗିଥିବ କହିଲ?
ହଁ। ହସତ ଲାଗିବ ଆଉ ଯେହେତୁ ଆମେ ଗୋଟେ ପରିବାର ର ଚଳେଇବା ଚଳେଇବାର ଦାୟିତ୍ଵ ନେଇଛନ୍ତି। କୌଣସି ନା କୌଣସି ବାଟରେ ତାକୁ ଚଳେଇବା ହିଁ ଚଳେଇବାକୁ ହିଁ ପଡିବ।
ହୁଁ। ହେଲେ ସବୁ ବାଟ ଯଦି ବନ୍ଦ କରିଦିଆଯିବ ସିଏ ଆଉ କଣ କରିବେ ଲାଷ୍ଟ ଜେଲ୍ ଚୋରି କରିବି, କିପରି ଏଇ ସବୁ ଜିନିଷ କଲେ ଆଉ। ଆଉ ଗୋଟେ ମୁଁ କାଲି ଦେଖୁିନି ନିନ୍ୟୁଜ ଟା, କୋଉଠି ମୋର ଏରିଆ ଟା ମନ ନାହିଁ ହେଲା କିନ୍ତୁ ଜାଣିଛ, ନା ମାନେ ଖାଇବା ଜିନିଷ ଏଠି ମନି। ଯୋଉମାନୋନ ବଡ ବଡେଇ ଲୋକ ସେମାନେ ନେଇକି ଯାଉଛନ୍ତି। ସପିଂ ମଲ୍ କୋଉଠୁ ଖାଇବା ଜିନିଷ ଚାଉଳ ଟା ସେ ମାନେ ଲୁଟ୍ କରି ନେଇଯାଉଛନ୍ତି ଜାଣିଛ ନା ଏମିତି ସିଚୁଏସନ ଆସିଲାଣି
ହ
ହଁ ମୁଁ ରଖୁଛି ପରେ କଥା ହବା। ନା ଏ ଟେ ବ୍ରଶ କରିଦିଏ ହଁ।
ହଁ
ହ